କଣ କରୁଥିଲେ?
ମୁଁ ବସିଥିଲି। ଆପଣ କଣ କରୁଚନ୍ତି?
ମୁଁ ଏଇନା ଶୋଇ ଶୋଇବି ଆଉ, ମାନେ ଆଉ ଟିକେ ପରେ ଆଉ।
ଓହୋ ଆଉ କଣ ଖାଇଚନ୍ତି?
ଆଜି ଚକୁଳି ପିଠା ଆଉ ବାଇଗଣ ପୋଡିକି ଭର୍ତ୍ତା କରିଥିଲି।
ଆଉ ଘରେ ବଢିଆ ତ ଭଲ ଲାଗୁଥିବ ମାନେ ମୁଁ ବାଇଗଣ ଭର୍ତା କେବେଠୁ ଖାଇନି ମନେ ପଲା କାଲି ତ ନିଶ୍ଚୟ ବନେଇ ଖାଇବି।
ହଁ ବନେଇକି ଖାଆନ୍ତୁ ମତେ ବି ଟିକେ ପୋଡା ଜିନିଷ ମତେ ଭାରି ଭଲ ଲାଗେ। ମାନେ ଘରେ ଯେତେବେଳେ କାଠ ଚୁଲିରେ ଆଳୁ ପୋଡା ହୁଏ ଆମେ ମୁଁ ପୁରା ଅଧା ଅଧା ସିଝା ହେଇଥିବ ଆଣିକି ଖାଇଦିଏ।
ବଢିଆ ଲାଗେ ଆଳୁ ସିଜା ମାନେ ଆଳୁପୋଡା ତ ଚୁଲିର ଆଳୁପୋଡା ତ କହିଲେ ନ ସରେ। କରେ ମୁଁ କେବେଠୁ ଖାଇନି ବହୁତ ଭଲ ଲାଗେ।
ହଁ। ଏଇଠି ତ ଏବେ ତ ଘରକୁ ଗଲାବେଳକୁ ଘରେ ଆଉ ଚୁଲି ବି ନାହିଁ।
ହୁଁ ହୁଁ। ଚୁଲି ନାହିଁ ପୋଡ ପିଠା ଖାଇ ହଉନି। ସବୁ ତ ସେ ଗ୍ୟାସ ଚୁଲା ଇଏ ଆଉ କି ଦେଶୀ ଜିନିଷ କିଛି ଖାଇ ହଉନି।
ଆମର କଣ ହୁଏ ନା ଗାଁ ରେ ଯୋ ଧାନ ଓଷା ହୁଏ ଏ ଯେତେବେଳେ କଣ କରନ୍ତି ନା ଉଷୁନା ଚାଉଳ ଗୋଟେ ମା ଥିଲେ ଉଷୁନା ଚାଉଳ କୁ ଶିଳରେ ବାଟିକି ତାପରେ ତାଉପରେ ଟିକେ ଲୁଣ ପକେଇକି କି ଶୁଖିଲା ଶୁଖିଲା ତାକୁ କଣ କର୍ ମେ ଯୋଉ କଦଳୀ ପତ୍ର ନା ନହେଲେ ଔର ପତ୍ ଓଉ ପତ୍ର ନା ନା ହଳଦୀ ପତ୍ର ଯୋଉ ପତ୍ର ହଉ ସେ କଣ କରିବେ ସେ ପତ୍ରରେ ଏମ୍ ରଖିଦେଇକି ତାକୁ ଚାପିଦବେ ତାପରେ ସେ ଧାନ ଯେତେବେଳେ ଉର୍ଷା ହବ ତା ମଝିରେ ଦେଇଦେବେ ହେଲାକି ସିଏ କଣ ହେଇଥିବ ପିଠା ହେଇଯିବ ମାନେ ମୋଟା ମୋଟା ସିଏ କଣ ଦଉ ପଟା, ତାକୁ ଯେତେବେଳେ ତମେ କ୍ଷୀରରେ ମାନେ ବୁଡେଇଦବ ମାନେ ଏତେ ବାସ୍ନା ତାର ବଢିଆ ଲାଗେ। ମୁଁ କ୍ଷୀର ଖାଏନି ବୋଲି ମୁଁ ମୋର ଚିନି ପାଣି କରିଦେବି ଇଏ ମାନେ ତାକୁ ବୁଡେଇ ଖାଇଦିଏ ମାନେ ଉଷୁନା ଚାଉଳ ଆଉ ଧାନର ଯୋଉ ବାମ୍ଫ ଟା ମାନେ ତା ତା ଦିହରେ ବାଜିଥାଏ ସେଟା ବଢିଆ ବାସ୍ନା ହୁଏ ଆଉ କାହିଁ ସେ
ନା ନା ସେଇଟା କେମିତି ହବ ସେ ଯୋଉ ଉଷନା ଚାଉଳଟା ଧାନର ଯେ ମାନେ ପିଠା ହବ ସେଇଟା ତ?
ଫାଷ୍ଟରେ ସେଟା ବଟା ହବ ଆରଟା ଶିଳରେ। ଶୁଖିଲା ଶୁଖିଲା ମାନେ ଶୁଖିଲା ଶୁଖିଲା ବଟା ହବ। ସେଇ ଶୁଖିଲା ଶୁଖିଲା
ପିଠା ହବ ସେଇ ମାନେ ବାମ୍ଫରେ ପିଠା ହବ।
ନାଇଁ ସେଇ ଯୋଉ ପତ୍ର ଭିତରେ ପଶିବ ଧାନ ଯେତେବେଳେ ଅଧା ଦିଆ ହେଇ ଥିବ ହାଣ୍ଡିରେ ସେ ଅଧା ଉପରେ ଏଇଟା ଥୁଆ ହବ ଥୁଆ ହେଇକି ପୁଣି ଧାନ ଦିଆହବ ତା ଉପରେ ସଟୁ ଧାନ ଯେତେବେଳେ ବମ୍ଫେଇ ହବ ମାନେ ଯୋଉ ମାନେ ସିଝା ହବ ଧାନ ଟା ଯେମିତି ଧାନ ଯେତେବେଳେ ହେଇଯିବ କଢା ହେଲେ ସେ ପିଠା ବି ବାହାରିବ ତା ଭିତରୁ ପିଠା ବାହାରିବ। ସେଇ ପିଠା ଟା ମାନେ ବଢିଆ ଲାଗେ। ଆଉ ହଉନି କିନ୍ତୁ ଆଗରୁ ହୁଏ ଭାରି ଭଲ ଲାଗେ।
ଆଉ ତ ମାନେ ଆ ଲୋକ କି ଧାନ ସିଝା ଏଇସବୁ କିଛି କରୁ ତ ନାହାନ୍ତି ଆଉ କେମିତି ଆଉ ସେସବୁ ଖାଇ ବିି ପାରିବେ?
ନା ଆମ ଗାଁରେ ଧାନ ଉଷା ହଉଚି ଆଗେ ବମ୍ଫା ବମ୍ଫା ହେଇକି ପାଣିରେ ମାନେ ଭିଜା ହବ ତାପରେ ପୁଣି ଧାନ ଉଷା ହବ କିନ୍ତୁ ଏଇ ଯୋଉ ଚାଉଳ ଯେବେଠୁ ମିଳିଗଲାଣିି ହ ସେବେଠୁ ଆଉ ଧାନ ଉଷା ମାନେ ଏତେ ନାହିଁ ମାନେ ଅଳ୍ପ ମାନେ କିଏ ଏ ବସ୍ତାଏ ଦି ବସ୍ତା ଏମିତି ଧାନ ଉସେଉଛନ୍ତି
ମାନେ ନିଜର ଘର ଖାଇବା ପାଇଁ ଖାଲି କରୁଥିବେ।
ନାଇଁ ବରଂ ମାନେ କାଳେ ଚାଉଳଟା କେବେ ବନ୍ଦ କରିଦବ କି ମାନେ ଏଇଟା ଗୋଟେ ରହିଲା ମାନେ ଘରେ ଏତିକି ଏମିତି ରଖୁଛନ୍ତି ନହେଲେ ସେଇ ଯୋଉ ହଁ ଯୋଉଟା ମିଳୁଛି କାରଣ ଆଜିିକାଲି ତ ଘରେ ଆଉ ଲୋକ ଲୋକ ସଂଖ୍ୟା ବହୁତ କମ ଯାହାର ପାଞ୍ଚ ଜଣ ଲୋକ ସେ ତିନି ଦି ଜଣ ଘରେ ଥିଲେ ତିନି ଜଣ ବାହାରେ। ମାନେ ଆମରି ଘରେ ଆମେ ମୋ କକା ମୋ ସାନଉ ବାପା ବୋଉ ଆମେ ଭାଇ ଭଉଣୀ ପାଞ୍ଚ ଜଣ କି କହିବ ଘରେ ମାତ୍ର ତିନି ଜଣ ମାନେ ଆମେ ପାଞ୍ଚ ଜଣ ଚାରି ଜଣ ନଅ ଜଣ ଲୋକରୁୁ ଆମ ଘରେ ମାତ୍ର ତିନି ଜଣ ଆମେ ଛଅ ଜଣ ବାହାରେ ତେଣୁ ଆମ ସମସ୍ତଙ୍କୁ ଚାଉଳ ମିଳୁଛି। ସେଇ ଯୋଉ ଚାଉଳ ଟା ଆ କଣ ହବ ସେ ତିନି ଜଣ ଖାଇକି ଆହୁରି ମାନେ କଣ ମାନେ ବିକି ଦଉଛନ୍ତି।
ହଁ ହଁ
ଆଉ କଣ କରିବେ ଏମୀତି କିନ୍ତୁ ଆ ଆମ ଗାଁ ରେ ଧାନ ଚାଷ ବହୁତ ହୁଏ ମାନେ ଧାନ ବେଶୀ ଚାଷ ହୁଏ।
ହୁଁ
ଧାନ ଆଉ ମୁଗ ବିରି ଏ ତିନିଟା ଜିନିଷ ଆମର ହୁଏ।
ହୁଁ ହୁଁ ନା ବହୁତ ବଢିଆ
ଆମେ ଯେତେବେଳେ ହୁ
ନାଇଁ ନାଇ କୁହନ୍ତୁ କୁହନ୍ତୁ
ନା ମୁଁ କହିଲି ଆମର ଯେତେବେଳେ ମୁଗଲଗା ମାନେ ବିଲରେ ହୁଏ ଆମେ ଛୋଟ ଛୋଟ ଥିଲୁ ଏବେତ ଆଉ ଯାଉନୁ ଗଲେ ବି କେତିକି ଦିନି ରହିକିରି ପଳେଇଆଉଛି ପୁଣି ଯୋଉ ମୁଗ ଛୁଇଁ- ମୁଗ ଛୁଇଁ ଯେତେବେଳେ ହୁଏ ବିଲ ସାରା ସମସ୍ତଙ୍କ ବିଲରେ ମୁଗ ଲାଗିଥାଏ ଆମର ଆମେ କଣ କରିବୁ ଗୋଟେ ପଲିଥିିନ ନେଇଯିବୁ ମୁଗ ସବୁ ଛିଡେଇ ଛିଡେଇ ପଲିଥିିନି ବାନ୍ଧିକି ଆଣିବୁ ଘରକୁ। ତାକୁ କଣ କରିବୁ ଟିକେ ଲୁଣ ପକେଇ ସିଝେଇଦବୁ ଛୁଇଁଟା। କଞ୍ଚା କଞ୍ଚା ଛୁଇଁ ସିଝେଇଦେବୁ। ହେଡୁ ବସି ଯିବୁ ସମସ୍ତେ ବସିି ଚୋବେଇଲୁ ଆଉ ଭଲ ଲାଗେ ସମସ୍ତେ ବସିବୁ ଖାଇବୁ ମୁଗଛୁଇଁ ସିଝା।
ହୁଁ ହୁଁ ଆପଣ ସେପଟେ ପର୍ବପର୍ବାଣୀ ଆଉ କଣ ଅଛି କି ସେପଟେ ଆପଣଙ୍କ ଏରିଆରେ?
ହୁ ଆମର ଆମର ମେନେ ହଉଛି ଆମର ମାନେ ଆମ ପର୍ବ ହଉଛି ରାକ୍ଷୀପୂର୍ଣ୍ଣିମା ଆମର ପ୍ରଧାନ କଣ ଆମର ରାକ୍ଷୀପୂର୍ଣ୍ଣିମା ଆମର ସେଦିନ ଆପଣଙ୍କ ପଟେ ଥିବ କି ନାଇଁ ମୁଁ ଜାଣିନି ମାନେ ଗାଈ ବାଛୁରୀଙ୍କୁ ପୂଜା କରାହୁୁଏ
ଗାଈ ବାଛୁରୀ କି ଯୋଉ ରାକ୍ଷୀ ପୁର୍ଣ୍ଣିମାରେ ରାକ୍ଷୀ ତାଙ୍କ ସେମାନେ ସିଙ୍ଗରେ ବନ୍ଧା ହୁଏ।
ନା ଆମର କଣ ହୁଏ। ଆମର କଣ ହୁଏ ଆମର ହଉଛି ପର୍ବ ସେଇଟା ଆମେ ସେଇଟା ସେଇଟା ବଳଭଦ୍ରଙ୍କ ଜନ୍ମ
ଆପଣଙ୍କର କୋଉ କୋଉ ଜିଲ୍ଲା କି ଘରଟା?
କେନ୍ଦ୍ରାପଡ଼ା ଓ ହୋ ଆମରି ଆମର ରାକ୍ଷୀ ପୂର୍ଣ୍ଣିମା ଆମ ପର୍ବ ସେଦିନ ବଳଭଦ୍ରଙ୍କ ଜନ୍ମ। ତେଣୁ ଆମେ କଣ କରୁ ସେଇଦିନ ଆମର ସୁ ଯୋଉ ଗାଈ ଗୁହାଳ ଥାଏ ଏ ସେଇଠି କଣ ହୁଏ ମାନେ ଯୋଉ ଆଣ ନାଇଁ କି ଯୋଉ ବଟା ହୁଏ ଏ ଖାଲି ଅରୁଆ ଚାଉଳ ଟା ବଟା ହେଇଥାଏ ଆମର କଣ ହୁଏ ସେଇଥିରେ ଏ ଆମର ଗୁହାଳ କାନ୍ଥରେ ମାନେ ଦଉଡିର ଚିତ୍ର ଅଙ୍କା ହୁଏ। ଗାଈ ବନ୍ଧା ହେଇଥିବ ଗୋଟେ ଅଙ୍କା ହବ, ବାଛୁରୀ ଟେ ବନ୍ଧା ହେଇଥିବ। ଆଉ ଲଙ୍ଗଳ, ଜୁଆଳି ମାନେ ଚାଷର ଯାହା ଜିନିଷ ହେଲା କି?
ହୁଁ।
ମୋ ଏଁ ସେଗୁଡା ସବୁ ବନ୍ଧା ହେଇଥାଏ, ମାନେ ଏ ସେଗୁଡା ସବୁ ଏଁ କଣ? ଏ ପା ହୁଏ। ଏ ତା ଭର
ହଁ ହଁ ମାନେ ଝୋଟି ଯୋଉ ପକାନ୍ତି ହଁ।
ଯେମିତି ଝୋଟି ଆମର କିନ୍ତୁ ହଳର ମାନେ ହଳର ଯାହା ଜିନିଷ ଚାଷର ଯାହା ଜିନିଷ ଦରକାର ଆମର ସେଇଗୁଡା ସବୁ ତିଆରି ହୁଏ କାନ୍ଥରେ ସବୁ ଚିତ୍ର ଅଙ୍କା ହବ। ହେଲାକି ମତେ ଭଲ ଲାଗେ ହେଡ଼ା ଅଙ୍କା ହବ ଦଉଡିରେ ଚିତ୍ରଟା ଅଙ୍କା ହବ ଲଙ୍ଗଳ ଗାଈ ବାଛୁରୀବନ୍ଧା ହେଇଥିବେ ମାନେ ସବୁ ଅଙ୍କା ହୁଏ। ଏ ଅଙ୍କା ହେଇକି ତାପରେ ଗାଈ ବାଛୁରୀଙ୍କୁ ସବୁ ପୂଜା କରାଯିବ। ଚକୁଳି ପିଠା ଦିଆହବ। ଆଉ ଖାଇବା ପାଇଁ ଆଉ ଇଟା ଇଟା ଆଉ କଣ କରୁ ଆମେ ଘୋରିକି କି ଢାଉ ଗୋଟେ ବନାଉ ନାଲି ନାଲି ସେଇଟାକୁ ଗାଈ ସିଙ୍ଗରେ ଆମର ମରା ହବ ତାପରେ ରାକ୍ଷୀ ବନ୍ଧାହବ। ଫୁଲହାର ଉଁ ତାଙ୍କ ବେକରେ ଫୁଲହାର ଲଗାହବ, ଆ ଆମେ ଏମିତି ସନ୍ଧ୍ୟା ହେଲେ ଆମର ପରେ ପୂଜା କରା ହବ, ପୂଜା କରିକି ଏ ତା ଉମ ଏ ସନ୍ଧ୍ୟା ହେଇଗଲା ପୂଜାପୂଜି କରିଦବୁ ଗୁହାଳେ ତାଙ୍କୁ। ଆମର ସେଇଟା ମାନେ ଭଲ ଲାଗେ ବେଶୀ। ତାପରେ ତ ଆମର ଯେହେତୁ ପର୍ବ ବିଭିନ୍ନ ଅ କ୍ଷିରୀ, ତରକାରୀ। ଡାଲି, ଭାତ ହୁଏ, ଆଉ ସମସ୍ତଙ୍କୁ ଡକା ହୁଏ ଖାଇବା ପାଇଁ। ଏ ସାହିରେ ମାନେ ଆମ ଘର ପାଖର ଯୋଉ ଲୋକ ମାନଙ୍କୁ ସେମାନଙ୍କୁ ଖାଇବା ପାଇଁ ଡକା ହୁଏ, ତ ଭଲ ଲାଗେ କିନ୍ତୁ। ଆଉ ରାକ୍ଷୀ ପୂର୍ଣ୍ଣିମା ତ ସମସ୍ତେ ପାଳନ କରନ୍ତି କିନ୍ତୁ, ଆମର ଟିକେ ଯୋଉ ଗାଈ, ଗୋରୁ ପୂଜା କରାହେ ସେ ଦିନ ଟା ଆଉ, ଆଉ ସମସ୍ତଙ୍କର ଏମିତି ଅ ଛି ହଁ ଠାକୁରଙ୍କୁ ବି ରାକ୍ଷୀ ବାନ୍ଧି ଦେବେ। ଗାଈ, ବାଛୁରୀଙ୍କୁ ବି ରାକ୍ଷୀ ବାନ୍ଧି ଦେବେ। ଆମର କିନ୍ତୁ ସେଦିନ
ମୋଟର ସାଇକଲ ସମସ୍ତଙ୍କୁ ବାନ୍ଧି ଦିଅନ୍ତି ଆଜି।
ନା ମ ଗାଡି, ମଟର ସାଇକେଲ ବାନ୍ଧନ୍ତିନି କିନ୍ତୁ ଠାକୁର ବନ୍ଧା ହୁଏ। ଆଉ ଗାଈ, ବଛୁରୀଙ୍କ ଦେହରେ ବନ୍ଧା ହୁଏ। ସମସ୍ତଙ୍କଠୁ, ଆଉ
ଆପଣମାନଙ୍କର ଟ୍ରାଡିସନ ଟା ବଢିଆ ଲାଗିଲା ସବୁ। ଖାଇବା, ପିଇବା, ପର୍ବପର୍ବାଣୀ ସବୁ ବଢିଆ, ବହୁତ ସୁନ୍ଦର।
ନା ଯେ ମାନେ ଆମର ଯେହେତୁ ରାକ୍ଷୀ ପୂର୍ଣ୍ଣିମାଟା ଆମ ପର୍ବ ତେଣୁ ଗୋପାଳ ଘର ଅଛନ୍ତି ସେମାନଙ୍କର ପର୍ବ ହଉଛି। ଏଇ ଯୋଉ ଆମର କଣ ସେଇଟା, ଉମ କଣ ଦୋଳପୂର୍ଣ୍ଣିମା। ସେଇଟା ଭଲ ଲାଗେ। ହଁ ତାଙ୍କ ପର୍ବ ଭଲ ଲାଗେ ଆମକୁ ବି।
ଆଉ ରାକ୍ଷୀ ପୂର୍ଣ୍ଣିମା ଟା କୋଉ ଜାତି ଲୋକଙ୍କର ପର୍ବ କି? ମୁଁ ଜାଣିନଥିଲି କି, ଓହୋ ଚଷା ମାନଙ୍କର ଆ ଆଚ୍ଛା ବା ମୁଁ ଜାଣିନଥିଲି।
ହଁ ଆମର ସେଇଟା ହିଁ ପର୍ବ। ଆସୁଛି ଆଗ ମାସକୁ ଆଉ।
ହୁଁ ହୁଁ ଆଉ
ଏମିତି ଆଉ। ଆଉ ଏମିତି ଆଉ, ଆଉ କେବେ ଆସିଲେ ଆସିବେ ଆମ ଆଡେ ଆଉ, ବୁଲାବୁଲି କରିି
ହଁ, ମୋତେ କେନ୍ଦ୍ରାପଡା ତ ମୁଁ ଯିବି ରସାବଳି ଖାଇବାକୁ। ମୋତେ ଆପଣ ଯୋଉ କହିଲେ ମୋପା ଲାଳ ଆସିଗଲା ପୁରା।
ତେ କୁହନ୍ତି କେନ୍ଦ୍ରାପଡା ରହୁଛ ରସା ବଳି ଆଣିବ। ମାନେ ଯୋଉଠୁ ବି ଯିଏ ବି ରହୁଛ। ମାନେ ଯାହାର ଯୋଉ ଜିନିଷ ପ୍ରସିଦ୍ଧ ସେମାନଙ୍କର ସବୁବେଳେ ଇଚ୍ଛା ଥାଏ। ସେ ଜିନିଷ ଖାଇବା ପାଇଁ ସେ ଜେଣିକି ଭଲ ହେଇଥାଉ ମାନେ ଭଲ ହେଇଥାଉ ଖରାପ ହେଇଥାଉ। କିନ୍ତୁ, ଭଲ ଲାଗେ ଖାଇବା ପାଇଁ ସବୁ ଜାଗାରେ ତ ଆମେ ଯେମିତି କଟକରେ ଦହିବରା। ଦହିବରା କଣ ସବୁଠି ସମାନ ପାଇପାରିବେ କି? କୋଉଠି ଭଲ ମିଳିଲେ କୋଉଠି ଭଲ ଲାଗୁନଥିବ। କିନ୍ତୁ କଟକ ର ଦହିବରା ଗୋଟେ ନିଆରା। ଯାହା ତମେ ସବୁ ଜାଗାରେ ମିଳିବନି, ଯୋଉ ଜାଗା ଭଲ ଭଲ ନାଁ ଅଛି, ମିଳିବ। ଖାଇଲେ ମାନେ ପାଟିରୁ ଛାଡିବନି ଏତେ ଭଲ।
ହଁ।
ଆଉ ସେମିତି,
ତାନେ ମା ରାଧା ହଁ।
ହଁ କୁହନ୍ତୁ।
ଆପଣ କଣ ଏକୁଟିଆ ରହୁଛନ୍ତି?
ନା ନା ଆମେ ଅଶୀ ଜଣ ଅଛୁ ହଷ୍ଟେଲ ରେ।
ହଁ ହଁ ହଷ୍ଟେଲରେ ରହୁଛନ୍ତି ନା ଆଜି ହଷ୍ଟେଲରେ ତାର ହେଇଥିଲା। ଆପଣଙ୍କର ଚକୁଳି ଆଉ ବାଇଗଣ ଚଟଣି।
ହଁ, ଆମର ଏଠି ଗ୍ରାଇଣ୍ଡର ଆଲାଉ ନାହିଁ। ଏ କିନ୍ତୁ ଆମେ ଏଇ ରୁମରେ ମୋର ଗୋଟେ ରୁମ ମୁଁ ସାଙ୍ଗ ଯିଏ ତାଙ୍କର ବି ଗୋଟେ ରୁମ। ତାରେ ସିଏ କଣ କରିଥିଲେ ନା ଗୋଟେ ଜୁସ ରଖିଛନ୍ତି। ଜୁସ୍ ବନେଇବେ ବୋଲି ତାଙ୍କର ଟିକେ ପାଇଲସ ଅଛି ସେ ଆମେ ଜୁସରରେ କଣ କରୁଛୁ ବାଟି ଦଉଛୁ। ଚୁପଚାପ।
ବଢିଆ ବଢିଆ ଆଉ ଦେହ ଆପଣଂକ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ରାଗରୁ। ଠିକ ଅଛି।